ହ୍ୟାଲୋ
ଆଜ୍ଞା, କୁହନ୍ତୁ ଗୁଡ୍ ଇଭିନିଂ।
ଗୁଡ ଇଭିନିଂ ଆଉ ଭଲ ଅଛନ୍ତି।
ହୁଁ ମୁଁ ତ ବହୁତ ବଢିଆ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ସବୁ ଭଲ ଅଛନ୍ତି ଘରେ ବି ସମସ୍ତେ ଭଲ। ଆଉ ପାଗ କେମିତି ଆଜି ବର୍ଷା ଫର୍ଷା ହଉଚି।
ବାପରେ ବାପ କୁହନ୍ତୁନି ଏତେ ମାନେ ପୁରା ବର୍ଷା ହଉଚି ସକାଳ ଠାରୁ କାଲି ରାତିଠାରୁ ବର୍ଷା ହଉଚି।
ହୁଁ
ଆଜ୍ଞା
ଆଜି ବି ଆମର ବି ଦି ତିନି ଦିନି ହେଲାଣି। ବର୍ଷା ଚାଲିଛି ପୁରା କେତେବେଳେ ସନ୍ଧ୍ୟାରେ କାଲି ତ ଜୋର ଘଡଘଡି ସହିତ ବର୍ଷା ହେଲା। ପୁଣି ରାତି ଦଶଟା ପାଖାପାଖି ଛାଡିଲା ପୁଣି ଆଜି ସକାଳୁ ମେଘ ମେଘ କରିଛି କେତେବେଡେ ପକଉଛି କେତେବେଡେ ଖରା ହଉଛି ଆଉ।
ଆଚ୍ଛା ଆଚଛା ଆପଣ ଓଦା ହେଇଛନ୍ତି ନା ନହିଁ?
ହେଁ ଆଜ୍ଞା ଉଦା ଆଉ ଏମିତି କପଡା ବାହାରେ ଶୁଖଉଛି ପୁଣି ବର୍ଷା ହେଲେ ପୁଣି ଦଉଡୁଛି ଆଣିବା ପାଇଁ ଆଉ ଆଉ ଏମିତି ଆଉଦା ପିଲାମାନୋନ ସବୁ ଇସ୍କୁଲ ଯାଉଛନ୍ତି ନା? ସେମାନେ ଆସିଲା ବେଳକୁ ଛୁଟି ହେଲା ବେଳେ ବର୍ଷା ହଉଚି ସେ ସମୟରେ ସେ ମାନେ ଦୁଇ ଜଣ ଯାକ ଓଦା ହେଇଯାଉଚନ୍ତି। ପ ଆଜି କାଲି ତ ଜାଣିଚନ୍ତି। ବର୍ଷା ଓଦା ହେଲା ମାନେ ଥଣ୍ଡା ଜର। ଥଣ୍ଡା ଦିନ ହେଲା ମାନେ ତ ଆରମ୍ଭ ଆଉ।
ଏଟା ଆମର କଣ ଲଘୁଚାପ ବର୍ଷା ଟା ହଉଛି ନା ଆଉ ଯୋଉ ଏମିତି ଯୋଉ ବର୍ଷା ହବା କଥା ବର୍ଷା ଦିନରେ ସେ ବର୍ଷା ଟା କଣ ହେଇଛି କି ଲଘୁଚାପ ହେଇଛି ବୋଲି ଦିିଥର ଲଘୁଚାପ ହେଲାଣି ବର୍ଷା ହଉ ହଁ ବୁଧବାର ଆଡକୁ ଯାଇକି ନା ଛାଡ଼ିବ ଉଁ ଲଘୁଚାପ କହୁଛି ନ୍ୟୁଜ୍ ତ।
ହୁଁ।
ଆଉ କଣ ଖାଇଛନ୍ତି ଆଜି?
ନାଇ ଛୁଟି ହେଇ ସ ଛୁଟି ଟାଇମଟା ରେ। ଏମିତି ବର୍ଷା ହଉନି ଦେଖୁଛନ୍ତି କିନ୍ତୁ ଯେ ଛୁଟି ଟାଇମ ଟାରେ ଠିକ ବର୍ଷା ପାଇବେ। ପିଲାମାନେ ସବୁ ଓଦା ହେଇକି ଘରକୁ ଆସୁଛନ୍ତି ବା। ଆପଣ ଓଦା ହଉଛନ୍ତି ଯୋଉ।
ମୁଁ ଆଜି ସକାଳେ ପୁରା ସକାଳେ ଓଦା ହେଇଯାଇଛି।
ଏ ହେ ହେ।
ଓଦାରେ ଏପଟ ସେପଟ ହେଲେ ମତେ ଭାରି ଚିଡା ଲାଗେ।
ଏ ହେଁ ହେଁ ହେଁ। କଣ କରିବେ?
ବେସିକାଲି ମୋ ମୁଁ ମୋ ମୁଣ୍ଡ ଟା ଓଦା ହେଲେ ମୁଁ ଟେନ ପୁରା। ରାଗ ଲାଗେ ଭାରି ଚିଡଚିଡା ଲାଗେ।
କଣ କରିବେ କାମ ତ ଟାଇମରେ କରିବାକୁ ପଡିବ ଚାହେ ବର୍ଷା, ଖରା, ଗରମ ଯେ ତି ବି ଯାହା ହଉ।
ଆଜ୍ଞା।
ଡେଲି କାମ ତ କରିବାକୁ ପଡିବ ନା।
ଆଉ ରୋଷେଇ କଣ ହେଇଥିଲା ଆଜି?
ଆଜି ଆମର ଉଁ। ଖୀଚୁଡି ଭାତ ହେଇଥିଲା ଟମାଟୋ ଖଟା ତାପରେ ସୁଜୁନା ଶାଗ ଜାଣିଛ ସୁଜୁନା ଶାଗ ଭଜା ସଜନା ଆଜ୍ଞା।
ଆପଣଙ୍କର ସେଇଠି କଣ ଗଛ ଅଛି କି?
ଆମର ଆମର ମାନେ ଅଛି ଯେ ହେଲେ ନିଜର ନୁହଁ ମାନେ। ଆଣି ଦେଇଥିଲେ ଗୋଟେ ଯେ ପରିଚିତ ଲୋକ ସେ ଆଣି ଦେଇଥିଲେଁ।
ସଜନା ଶାଗ।
କିଣା ଆଜ୍ଞା ନାଇ ସେଟା ଆମର କଣ। ପାଖ ଆଖରେ ଗଛ ତ ନାହିଁ ଗାଁ ଗୁଡିକରେ ଦେଖିବେ ପ୍ରତ୍ୟେକ ଟା ଘରେ ଘରେ ସୁଜୁନା ଗଛ ଥିବ।
ଆଜ୍ଞା।
କିନ୍ତୁ ବାହାରେ ଯେହେତୁ ରହିଲୁଣି ଆଉ ଗଛ ତ ନାହିଁ କିନ୍ତୁ। କିଣିକି ତ ଆପଣ ଖାଇପାରିବେ ହାଟ କୁ ସବୁ ଆସୁଛି ବିକ୍ରି ଆଉ।
ଆଜ୍ଞା। ଗୋଟେ ଶାଗ, ମୁଗ କରନ୍ତି ସଜନା ସାଗରେ। ଆପଣ ସେଇଟା ଜାଣିଚନ୍ତି?
ହଁ କରନ୍ତି ଯେ କିନ୍ତୁ ମୁଁ ବି ଦେଖିଛି କିନ୍ତୁ ମୁଁ ଆକଚୁଲି। ଆ ଶାଗ ଟାକୁ ବେଶୀ ପିଆଜ ଭଜା କରନ୍ତି ଶାଗ। ପିଆଜ ଦେଇକି ସେଇଟା ହିଁ ଆମର। ଉଁ ଭଲ ପାଆନ୍ତି ଆଉ ଯୋଉ ମୁଗକୁ ସିଝେଇକି ତାପରେ ଶାଗ ପକେଇ କି ତାପରେ ଯାଇକି ଛୁଙ୍କ କରନ୍ତି। ସେଇଟା ଏତେ ଟା ଆମର ମାନେ ପସନ୍ଦ କରନ୍ତିନି କିନ୍ତୁ ବହୁତ ଲୋକ ସବୁ ଗରମ ଭା ତ ରେ ଶାଗ, ମୁଗ ଟା ପସନ୍ଦ କରୁଛନ୍ତି। ଆଉ ଆପଣ?
ହଁ ସେଇଟା ବି ଭଲ ଲାଗେ ହଁ ସାଙ୍ଗେ ସାଙ୍ଗେ ସେଟା ଗରମ ଗରମ ଯେକୌଣସି ଶାଗଟା ଖାଇଲେ କିନି ସେଟା ଭଲ ଲାଗେ ଆଉ ଥଣ୍ଡା ହେଇଗଲା ପରେ ସେଟା ଗୋ ଗୋଟେ ଅଲଗାଟା ଟାଇପ୍ ର ଲାଗି ସେଟା ମାନେ ସ୍ଵାଦ ଟା କୁଆଡେ଼ ପଳାଏ। ତାପରେ ସେଟା ଚୁଲି ଭ ଚୁଲିରେ ଭାଜ ଲେ ଆହୁରି ଟିକେ ଭଲ ଲାଗେ ଏବେ ଗ୍ୟାସ ରେ ଭାଜିଲେ କିଛି ବାସ୍ନା ଫାସ୍ନା ହଉନି ଖାଲି ଗୋଟେ ଖାଇକି ବଞ୍ଚିବା କ ଥାଉ କିଛି ନାହିଁ
ଆଜ୍ଞା ଆଗକାଳ ସବୁ ଚୁଲିରେ ନିଆଁ ଆ ମାନେ ପୁରା ଥିବ। ଆଉ ତା ଦେହରେ ଆଳୁ ପୋଡା ହବ ବାଇଗଣ ପୋଡା ହବ। ଆପଣ ଖାଇଛନ୍ତି ପୋଡା ପୋଡି ଚକଟା ଚକଟି ଖାଇଛନ୍ତି।
ହଁ ମୁଁ ବହୁତ ଖାଇଛି ଆମର ଶୀତ ଦିନରେ ଆଗରୁ ହେଲେ ମାନେ ସନ୍ଧ୍ୟାବେଳେ ଚୁଲି ପାଖରେ ସବୁ ବସିଯିବୁ ଧାଡି ହେଇକି ବସିଲା ପରେ ତାପରେ ସେଠି ରୁଟି ଫୁଟି ହବ ତାପରେ ସେଠି ଯା ହବ ତାପରେ ଖାଇବୁ ରାତିରେ। ବେଶ ଶୀତ ଦିନରେ ଭଲ ହୁଏ ମାନେ ମଜା ଲାଗେ ଯେମିତି କି ଆମର ଅ ଧୂନି ଜାଳନ୍ତି ଯୋଉ ମ ଶୀତ ଦିନର ପତ୍ରରେ ଘରରେ ଧୁନି ଜାଳନ୍ତି ଆ ସେଇଠି ସବୁ ମଜା ହଉ ଶୀତଦିନ ଆଗରୁ ଯେମିତି ଥିଲା ଆଉ ଏବେ ଆଉ ନାହିଁ କିଛି ସବୁ ତ ଲୋ ପାଇଗଲାଣି ନାଇଁ ଖରା ଅଛି ଶୀତ ନାଇଁ ବର୍ଷା କିଛି ନାଇଁ।
ହୁ ନା ଏଇ ବର୍ଷ ଟିକେ ବୋଧେ ଗରମ ଟା ଅତ୍ୟଧିକ ଥିଲାଣି ଆଗ ଅପେକ୍ଷା ଆପଣଙ୍କ ସେପଟେ କେମିତି ଗରମ ଥିଲା ଏ ବର୍ଷ?
ଗରମ ବହୁତ ଥିଲା ପ୍ରବଳ ଗରମ ଥିଲା। ତାପରେ ଆଗକୁ ଯୋଉ ଯୁବପିଢି ମାନେ ଆସିବେ ତାଙ୍କର ପୁଣି ଆହୁରି ଚେଞ୍ଜ ଚାଞ୍ଜ ହେଇଯାଇଥିବ।
ପୁରା ଚେଞ୍ଜ ନାଇ? ମାନେ ଆମେ ଯୋଉ ଛୋଟବେଳେ ସବୁ ଦେଖିଛୁ ଆମେ ଯୋଉ ସବୁ ମାନେ ଖେଳି ଚୁ ଆମର ଖାଇବାର କୁହ ମାନେ ଆମର ପିନ୍ଧିବାର କୁହନ୍ତୁ। ସବୁ ଜିନିଷ ଏବେ ଦେଖୁଛନ୍ତି ଏବେ ହିଁ ଅଲଗା ହେଇଗଲେଣି। ପୁଣି ଆମର ଯେତେବେଳେ ପିଲାପିଲି ମାନେ ସବୁ ବଡ ହେବେ ତାଙ୍କର ସବୁ ପୁରା ଚେଞ୍ଜ ହେଇଯିବ। ଆମରି ସେଇ ସ୍କୁଲ ଯିବା ଆମରି ସେଇ ପାଠ ପଢିବା ନୁହଁ କି?
ଆଜ୍ଞା ଏବେ ତ ଏବେ ବ୍ୟାଗ୍ ନହେଲେ ଯିବେନି ଆମର ତ ସେତେବେଳେ ଧରି ନେଇକି ପଳଉ ହାତରେ ଜରି
ସେ ଦିନ ମନେ ପଡିଗଲେ ହସ ଲାଗିବ ନୁହଁ ନା?
ତାପରେ ଆଗରୁ ସ୍କୁଲ ରେ ଖାଇବା ହୁଏ ଗୋଟେ ଥାଳି ନେଇକି ପଳେଇବୁ। ତାପରେ ତାଙ୍କର ଯୋଉ ଡାଲିଟା ବି ଭଲ ଲାଗେ ସେତେବେଳେ ସେ ଯଉ ସ୍କୁଲର ଯୋଉ ଡାଲିଟା।
ହୁଁ ହୁଁ ଅଣ୍ଡା ଦିଆଯିବ ନା ଗୋଟେ ଅଣ୍ଡା ଦିଆଯିବ। ଡାଲି ଭାତ ଏବେ ଯେମିତି ଆଗନବାଡି ସବୁ ଦିଆ ହଉଛି।
ଆଗରୁ ସେତେବେଳେ ଅଣ୍ଡା ଦଉନଥିଲେ ଆଗରୁ ଖାଲି ଭାତ ଡାଲିଆ ନା ନା ଏବେ ସିନା ଅଣ୍ଡା ଦଉଛନ୍ତି ଅଙ୍ଗନବାଡିରେ ଏବେଅ ସ୍କୁଲ ମାନଙ୍କରେ ଅଣ୍ଡା ଆଗରୁ ଅଣ୍ଡା ଫଣ୍ଡା କିଛି ନାହିଁ ମଁ ଖାଲି ଭାତ ଡାଲି ସେ ସେ ଡାଲି ସେ ଯୋଉ ତାପରେ ଗୋଡି ସେ ଚାଉଳରେ ଏମିତି।
ହୁଁ।
ଗୁଡ଼ି ଫୁଡି ବାହାରେ। ହେଲେ ମାନେ ଗୋ ଗୋଟେ ମଜା ଲାଗେ ଗୋଟେ ହଁ ଗୋଟେ ମ ମଜା ଲାଗେ ସେତେବେଳେ ଗୋଟେ ବସିକିନା ସାଙ୍ଗମାନଙ୍କ ସହିତ ଗୋଟେ ଏନଜୟେ କରିବା ପାଇଁ।
ଆଜ୍ଞା।
ଆଉ ।
ମାନେ ଆଉ ଏବେ ଆଉ ସେଇ ସ୍କୁଲ ଜୀବନ ଟା ଭୁଲି ହବନି ବା।
ମତେ ତ ଲାଗୁଛି ସେଇଟାପୁଣି ଆଉଥରେ ଆସୁନ୍ତା କି ସେ ସ୍କୁଲ କଲେଜ ଲାଇଫ ଟା।
ମା ଖାଇବା ରେଡି କରିଦେଲେଣି ଆମେ ଯାଇକି ସକାଳୁ ଟିଉସନ କରିକି ଆସିବୁ ହେଲେ ଟିଉସନ ବି କଣ ଆମେ ସବୁ ଟିଉସନ ଆମ ଇଏରେ କହୁଛି ତିରିଶି ଟଙ୍କା। ପଚାଶ ଟଙ୍କାରେ ଆମେ ଟିଉସନ ପଢୁଛୁ ଏବେ ତିରିଶ ଟଙ୍କା ପଚାଶ ଟଙ୍କାରେ ପେନସିଲ ଗୋଟେ ପିକେଟ ବି ମିଳିବନି।
ହଁ।
କି କେହି ଗୋଟେ ବଡ ବାପାଙ୍କର ପୁଅ ମାନେ ଥିବେ ଯୋଉ ବଡ ଥିବେ କି ଝିଅ ମାନେ ଥିବେ କି ତାଙ୍କ ପାଖରେ ଟିକେ ଟିକେ ପଢିବୁ ସେତେଡେ ତ ଏତେ ପଇସା ନଥାଏ ନା ଯେ ଟିଉସନ ଆମର ଯେ ତିନ ହଜାର ହଜାର ଟଙ୍କା ସବୁ ଟିଉସନ ସେତେବେଳେ ଖାଲି ମାନେ ଖାଲି ଉ ପଢୁଥିଲୁ ହେଲେ । ତଥାପି ସ୍କୁଲ ର ପଢେଇବାର ପଦ୍ଧତି ସବୁ ଅଲଗା ଥିଲା।
ଆଜ୍ଞା। ଆଉ ଆପଣଙ୍କ ସେ ଆପଣଙ୍କ । ସେଆଡେ କଣ ପ୍ରସିଦ୍ଧ ମାନେ ବୁଲାବୁଲି କରିବା।
ଆମର ଏଇଠି ଅଛି ହନୁମାନ ବାଟିକା ବୋଲି ଏଠି ଜାଗା ଅଛି ସେଠି ବହୁତ ଉଞ୍ଚା ହନୁମାନ ଗୋଟେ ଅଛନ୍ତି। ମାନେ । ଫି ମୁଁ ଠିକ ମନେ ପଡୁନି କିନ୍ତୁ ବହୁତ ଉଚା ଅଛି ମାନେ ଆପଣ ଆ ତଳୁ ଏକାଥରେ ଉପରକୁ ମୁହଁ କରିକି ଦେଖିବେ। ତାପରେ ଏଠି ମାନେ ସେଇ ଜାଗାଟାରେ ସବୁ ଦେବା ଦେବୀଙ୍କର ପୂଜା ହଉଛି। ମାନେ ବହୁତ ଦେବାଦେବୀ ଅଛନ୍ତି ସବୁ ମନ୍ଦିର ହେଇକି ସବୁ ନନା ଅଛନ୍ତି। ଥରେ ସେ ଜାଗାଟାରେ ଜଦି ବାହାଘର ହଉଛି ତା ପାଇଁ ଗୋଟେ ମଣ୍ଡପ ରହୁଛି। ଆପଣ ଯେମିତି ଅନ୍ନ ପ୍ରସନ୍ନ କଲେ କି ଜନ୍ମଦିନ କଲେ ମାନେ ସବୁ ପ୍ରକାର ସେଠି ସୁ ସୁବିଧା ବି ରହିଛି ପ୍ରାୟ ବାହାଘର ଆମର ହୁଁ କୁହନ୍ତି ହନୁମାନ ବାଟିକା ସେଠି କାହିଁକି ଦେବାଦେବୀ ବହୁତ ଅଛନ୍ତି ତ। ସେ ଜାଗାଟାରେ ଶୁଭ କୁହନ୍ତି ତ। ଯେମାନେ ଆଇଁଷ ଖାଇବାକୁ କି କରିବାକୁ ପସନ୍ଦ କରୁନାହାନ୍ତି ବାହାଘର ସମୟରେ। ସେମାନେ ତାଙ୍କର ସେଠି ସବୁ ପୂଜା ପାଠ କରୁଛନ୍ତି। ତାପରେ ସେଇଟା ହେଲା, ତାପରେ ଏଇଠି ଯୋଉ ଏବେ ଆ ଶହେ ଦେଢଶହ କିଲୋମିଟର ହବ ସେଇଠ ଠୁ ଖଣ୍ଡାଧାର ବୋଲି ଗୋଟେ ଜଳପ୍ରପାତ ଅଛି ଶୁଣିଥିବେ। ସେଟା ବି ଅ ଅଛି ଆମର ଏଠି ମାନେ ଏବେ ମାନେ ଏ ଯୋଉ ଫିଷ୍ଟ କରିବା ପାଇଁ ପଚିଶ ଡିସେମ୍ବର ସବୁ ଆରମ୍ଭ ହେଇଯିବ। ପ୍ରବଳ ଭିଡ ହଉଛି ସେ ଜାଗାରେ ପୁରା ସିଡି କରିକି ପୁରା ଉପର ପର୍ଯ୍ୟନ୍ତ ଆପଣ ଯାଇପାରିବେ ଯୋଉଠି ଝରଣା ଟା ଆମର ଆସୁଛି ମାନେ ତିଆରି ହେଇକି ପାଣି ଟା ଝରୁଛି ଯୋଉଠୁ ଝରୁଛି ମାନେ ସେତେ ପର୍ଯ୍ୟନ୍ତ ଆପଣ ପ ଯାଇକି ଦେଖିପାରିବେ। ବହୁତ ଏଠି ଆଖପାଖ ବହୁତ ସାରା ଏମିତି ତି ଜାଗା ଅଛି ଯେଟା ଯେମିତି ମା ଘଣ୍ଟେଶ୍ଵରୀଙ୍କର କଥା ଶୁଣିଥିବେ। ସେଠି ପାଣି ଭିତରେ ମାନେ ଉପରେ ଗୋଟେ ପୁଲ ଭଳିଆ ହେଇକି ତାକୁ ଅ ପାଣି ଉପରେ ଉପରେ ଚାଲିକି ସେ ଯୋଉ ମାନେ ମୁଁ ଯେତେବେଳେ ଫାଷ୍ଟ ଯାଇ ଥିଲି ମାନେ ଆମ ଘର ଟିକେ ଅଲଗା ସାଇଡ୍ ରେ ଅଛି ଆଉ ଏପଟେ ଆସିଲା ବେଳେ ମୁଁ ଯେ ସେପଟେ ଘଣ୍ଟଶରୀ ମାଙ୍କୁ ଦର୍ଶନ କରିବାକୁ ଯାଇଥିଲି ସେ ପୁରା ପାଣି ଉପରେ ଯୋଉ ପୁଲ ଟା ଅଛି ମାନେ କିଟିଣର ଟିକେ ପୁଲଟା ଥିଲା। ଲୁହା ସବୁ ଯୋଉ ଥାଇନି ସେମିତି ଟାଇପ୍ ର।
ଆଜ୍ଞା।
ଆଉ ଏବେ ତ ସବୁ ସେ ଟି ପାଇଁ ଭଲ ଭଲ କରିଦେଲେଣିି ଏବେ ଆଉ କିଛି ଡର ନାହିଁ ସେତେବେଳେ ଭାରି ଡର ଲାଗୁଥିଲା ସେଇ ପୁଲ ଉପରେ ଉପରେ କିରି ଆସିକି ମାଆଙ୍କୁ ନଦୀ ସାଇଡ୍ ରେ ସବୁ ଦର୍ଶନ କରୁଥିଲୁ ମାନେ ଅଛି ବହୁତ ବଢିଆ ବଢିଆ ସବୁ ଜାଗା ଅଛି। କେତେଡେ ସମୟ ହେଲେ କେତେଡେ ଆସିବେ ଏପଟେ ବୁଲାବୁଲି କରିକି ଯିବେ। ଯେମିତି ହୀରାକୁଦ ଜଳପ୍ରପାତ ଅଛି।
ଆଜ୍ଞା ମୁଁ ମୁଁ ଯାଇଚି ସମ୍ବଲପୁର ଯାଇଚି ଇ ମାଙ୍କୁ ବି ଦର୍ଶନ କରିଚି ତାପରେ ସେଠି ହୀରାକୁଦ ଡ୍ୟାମ୍ ବି ଯାଇଚି। ଦେଖିଚି ଯାଇଚି ହେଠି।
ଏବେ ସମ୍ବଲେଶ୍ଵରୀ ମାଙ୍କର ମନ୍ଦିର ବୋ ବହୁତ ବଢିଆ କରିଦେଇଚନ୍ତି।
ଆକଚୁଲି ମନ୍ଦିରଟା ଟିକେ ବଙ୍କା ଟାଇପ୍ ର ଥାଏ ଥାଆନ୍ତି କି ମା? ମତେ ତ ଲାଗିଲା ଟିକେ ବଙ୍କା ଲାଗିଲା।
ନା ଆପଣ ଯୋଉ ବଙ୍କା ମନ୍ଦିର କହୁଚନ୍ତି ସେଇଟା ଗୋଟେ ଅଛି ଶିବ ଠାକୁରଙ୍କର ମନ୍ଦିର। ଉମା ଧୁମା ସେଟା ପୁରା ହିଁ ବ ଙ୍କା ଅଛି ଆଉ ସେଠି ପାଖରେ ଗୋଟେ ନଦୀ ଅଛି ନଦୀରେ ପୁଣି ମାଛ ଅଛି। ଆପଣ ଯାଇଚନ୍ତି ସେ ନଦୀକୁ? ଉମା ଧୁମା ବୋଲି ଗୋଟେ ଜାଗା ଅଛି ଆପଣ ଶୁଣିଥିବେ ବୋଧେ ନହେଲେ ଦେଖେ କେତେଡେ ହଁ କେତେ ବେଡେ ଆସିଲେ ଦେଖିବେ। ଆଜ୍ଞା ଆଜ୍ଞା ହଉ ହଉ ଠିକ ଅଛି।